ହ୍ୟାଲୋ।
ହଁ କଅଁ କରୁଛୁ?
ଏ ବସିଥିଲି ତମେ?
ହଁ ମୁଁ ବି ଏଠି ବସିଥିଲି ଆଉ ମାମାଙ୍କ ମୁଣ୍ଡା ଟିକେ ପେନ୍ ହଉଛି ତ ଅମୃତାଞ୍ଜନ ମାରି ଦଉଥିଲି ଆଉ।
ଓହୋ ଆଉ କଅଁ ଖାଇଛ?
ସିମେଇ ଟିକେ ଖାଇଥିଲି। ତୁ?
ଉ ମୁଁ ଖାଇଥିଲି ଏ ବିସ୍କୁଟ ଖାଇଲି ତ ଏବେ ଆଉ।
ଆ ହ ହଁ। ଆଉ କେମିତି ରଜ କେମିତି ପାଳନ ହେଲା ତମର ଏଥର?
ଏଇଥର ତ ବହୁତ ଧୁମଧାମରେ ହେଲା ମେଘଟା ତ ହେଇଗଲା ଆଉ।
ଆ ହା। ହଁ ଆମର ବି ତ ଏମିତି ମେଘଟା ଉଠେଇଥିଲା ଫାଷ୍ଟ ଦିନ ଟା ବହୁତ ଖରା ଗରମ ବହୁତ ହେଇଥିଲା। ସେକେଣ୍ଡ ଦିନ ଟିକେ ଭଲ ପାଗ କରିଥିଲା। ମେଘ ହେଇନି ଏମିତି ଇଆଡ଼େ ଏତେ। ଏଇ ଖାଲି ଯାହା ରାତି ଟାଇମ ଟିକେ ମେଘ ହେଇଥିଲା ସେକେଣ୍ଡ ଦିନ ଟା। କିନ୍ତୁ ଦିନ ବେଳା ଭଲ ଥିଲା ପାଗ।
ନାଇଁ ଆମର ଫାଷ୍ଟ ଦିନ ଭଲ ଥିଲା ଠିକ୍ ପାଞ୍ଚଟା ବେଳୁ ବର୍ଷା ତ କୁଆଡୁ ଆସିଲେ ଛେଚିଦେଲା କସିକି ପୁରା ରାତି ନଅଟା ଦଶଟା ଯାକେ ଲାଇନ ରହିଲାନି। ତାପରେ ଟାୱାର ତ ଟୋଟାଲ ମୋବାଇଲରେ ରହିଲାନି ବି ତାପରେ କଁ ସ କେହି କାକୁ ଆଉ କଲ୍ କରିପାରିଲାନି ରାତିରେ ପ୍ରୋଗ୍ରାମ ଥିଲା ପ୍ରୋଗ୍ରାମ ବି ହେଲାନି। ଆଉ ତାପରେ ସବୁ ଖେଳ ହେଇଥାନ୍ତା ପୁଣି ମଝି ରଜ ଦିନ ଡରି ମରିକି ଆ କଲେ ସବୁ ଖେଳ କରିଦେଲେ ତାପରେ ଆ ଯୋଉ ମଝି ରଜ ଦିନ ରାତିରେ କଣ ଏ ନାଚ ଗୀତ ଏଇରା ସବୁ କରୁଥିଲେ। ଆଉ ମଝି ରଜ ଦିନ ତ ଆମେ କବାଡ଼ି ଖେଳିଲୁ।
ହଁ ଝିଅ ମାନେ।
ହଁ ଆମେ କବାଡି ଖେଳିଲୁ ଆମ ଟିମ ଫାଷ୍ଟ ହେଲୁ।
ଓହୋ ହଁ ହଁ ଆମର ବି ଆରଥର ହେଇଥିଲା କବାଡ଼ି ଏଇଥର ଆଉ ହେଲାଣି ଅଲଗା ସବୁ ଖେଳ ଗୁଡ଼ାକ ହେଲା ଆଉ।
ଓହୋ।
ଆଉ ମଝି ରଜ ଦିନ ଏମିତି ସବୁ ହେଲା ଆମ ଝିଅ ହାରିକା ସବୁ ନାଚିଲେ ଯେ ଆମ ଝିଅ ହାରିକା ଫାଷ୍ଟ ହେଲେ ସେ ନାଚରେ।
ଆଉ ଆଉ ତାପରେ ଏଗୁଡ଼ା ସବୁ ହଉଥିଲା ତ ଆଉ।
ହଁ ଆମର ବି ଇଆଡ଼େ ଏମିତି ଖେଳ ହଉଥିଲା। ତାପରେ ମୋ ଅପା ଝିଅକୁ ମୁଁ ଗୋଟେ ଆମର ଏମିତି ବେଲୁନ ପିଠିରେ ଜାପିକି ଆସିପାରିବ ମାନେ ଚାଲି ଚାଲି ଆସିବା ପାଇଁ ପଡ଼ିବ ଯେମିତି ବେଲୁନ ପଡିବନି ଆଉ। ସେଇଟା ଗୋଟେ ହେଇଥିଲା ଯେ ଆମେ ଦି ଜଣ ଯାକ ସେକେଣ୍ଡ ହେଇଥିଲୁ ଆଉ ମୋ ଦାଦାଙ୍କ ଝିଅ ଡ୍ୟାନ୍ସ କରିଥିଲା ଯେ କିଛି ନାହିଁ ପଇସା ଯେମିତି ଯାହା ଦିଅନ୍ତି ସେଇଭଳିଆ ପ୍ରାଇଜ୍ ଅଲଗା ମାନେ ପାଇଲେ ଖାଲି ଯୋଉ ଏମିତି ଦୁଇଶହ ତିନିଶହ କିଏ ଖୁସିରେ ଯୋଉ ହାତରେ ଦିଅନ୍ତି ଏହିଭଳି ଆଉ। ଆମ ମାମା ହୁଳହୁଳି ଏଇ ଶଙ୍ଖ ଫୁଙ୍କିଥିଲେ ଯେ ଥାର୍ଡ଼ ହେଇଥିଲେ। ତାଙ୍କୁ ବି ମିଳିଥିଲା ଆଉ ଗୋଟେ ଜଗ ଟେ ଦେଇଥିଲା ଆଉ।
ହଁ ଆମର ତ ଯୋଉଦିନ ଯୋଉ ପ୍ରାଇଜ୍ ଯୋଉ ଦିନ ଦିଆହେଇଥାନ୍ତ ଏ ସେଦିନ କଣ ହେଲା କହିଲ ବର୍ଷା ଉଠେଇଲା ତ ଠିକ୍ ଖରା ବେଳୁ ବର୍ଷା ଉଠେଇଲା। ରାତିରେ ଲାଇନ୍ ରହିଲାନି ଆଉ ଆମ ସେପଟ ଗାଁରେ ଜେନେରେ ଟର ଆଣିକିନା କଲେ ଆଉ ଜେନେରେଟର ଏଠି ମଳିଲାନି ବୋଲି ଆଉ କଲେନି ଯୋଉ ପ୍ରାଇଜ୍ ଦିଆହଇଥାନ୍ତା ତା ପରଦିନ ତ ସବୁ ଟେଣ୍ଟ ହେରିକା ଖୋଲିକି ନେଇ ଗଲେ ମାଡଗୋଳ ହେଲା ଆଉ ତା ପରଦିନ ବି କିଛି ଆଉ କଲେନି।
ଓହୋ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ରଜରେ କୁଣିଆ ମାନେ ଆସନ୍ତି କି ନାଇଁ ଘରକୁ?
ହଁ ଅଜା ଆଈ ଆସିଥିଲେ ଆଉ ମୋ ଭୁବନେଶ୍ ଶ୍ୱରରେ ଯୋଉ ଦାଦା ହେରିଗା ରହୁଛନ୍ତି ସେମାନେ ବି ଆସିଥିଲେ।
ଓହୋ ଛୁଟିରେ ଗାଁକୁ ଆସିଥିଲା ଆଉ।
ହଁ ବୁଲିକି ଗଲେ ଆଉ। ତମ ସେପଟ କଣ କେମିତି ରଜ ହେଲା?
ଆମର ବି ତ ଏପଟେ ତ ଏଇ ତ ସବୁଆଡେଇ ଖେଳ ଘରିକା ସବୁ ହଉଚି ଗାଁ ଗୁଡିକରେ ଆମର ବି ଦି ବର୍ଷ ହେଲାଣି ଏମିତି ଖେଳ ହେକା ସବୁ ହଉଛି ଗାଁ ରେ ତାପରେ ପୁଅ ମାନଙ୍କର ବି ଏମିତି ହେଇଥିଲା ଗୋଟେ ଦୌଡି ଏମିତି ଘିଞ୍ଚିବା ପାଇଁ ହେଇନା ଦିଟା ଟିମ୍ ହେବେ କିଏ କୋଉ ପଟକୁ ବେ ସେ ଅଧିକ ଦୌଡ଼ି ଘିଞିବ ସେ ଫାଷ୍ଟ ହେଇଟ ଗୋଟେ ପୁଅମାନରଇ ମ୍ୟୁଜିକ ଚେଆର ପୁଅମାନଙ୍କର ହେଇଥିଲା ଝିଅମାନଙ୍କର ବି ସେ ମ୍ୟୁଜିକ୍ ହୁଁ ମୁଁ ସେଥିରେ ଭାଗ ନେଇଥିଲି ଯେ ସେଟା କିଛି ହେଇପାରିଲିନି ପୁଚିରୁ ବି ଖେଳୁଥିଲେ ଯେ ମୁଁ ଖେଳୁ ଖେଳୁ ହିଁ ହାରିଗଲି ପୁଚିରେ। ଅଲଗା ଗୁଡାକ ଏମିତି ହଁ ମୁଁ ପୁଚି ଖେଳି ପାରେନି ତା ଜିନସ୍ ଣ୍ଟା ବି ପିନ୍ଧିଥିଲି ବେଶି ଟାଇମ୍ ଖେଳି ପାରିଲିନି। ଆଉ ଏମିତି ସବୁ ଖେଳ ହଉଥିଲା ତାପରେ ମା ମାନଙ୍କର କରିଥିଲେ କି ଗୁପଚୁପ୍ ବେଶୀ କିଏ ଖାଉଛି। ହୁଁ ସେମାନଙ୍କର କରିଥିଲେ ସେଥିରେ ବି ଫାଷ୍ଟ୍ ସେକେଣ୍ଡ ଥାର୍ଡ ବାଛିଥିଲେ। ଶଙ୍ଖ ଫୁଙ୍କିଆ ଆଉ ଝୋଟି ପକେଇଆ ଝୋଟି କେ ବର୍ଷା ଯୁଗ ଆଉ ଝୁଟି ଟା ହେଲାଣି କି ରଙ୍ଗୋଲି ହେଲାଣି ଅଲଗାରା ଯାହା ସବୁ ଏମିତି ଖେଳ ହେଲା ଆଉ ତା ରାତି ତା ସେକେଣ୍ଡ କି ଥାର୍ଡ ଦିନ ରା ସେଦିନ ଡ୍ୟାନ୍ସ ରଖାଯାଇଥିଲା ଆଉ।
ହଁ ଆମର ତ ସେ ଝୋଟି ମୁର୍ଜ ଫୁର୍ଜ କେତେ କଣ ରଖିଥିଲେ କିଛି ହେଇପାରିଲାନି ଶଙ୍ଖର ଶଙ୍ଖ ଯୋଉ ଫୁଙ୍କନ୍ତି ସେରା ରଖିଥିଲେ
ହ।
ହୁଳହୁଳି ଆରେ କିଛି ହେଇ ପାଇଲାନି ଆମର।
ହଁ ଆମର ବି ଆମର ବି ଏମିତି କରିଥିଲେ ଗୋଟେ କମ୍ପିଟିସନ୍ କୁଇଜ୍ ଯେ ଛୋଟ ପିଲାମାନେ କି ପଚାରିବ ତାଙ୍କୁ ପ୍ରଶ୍ନ ଏଇଥିରୁ ଆନ୍ସାର ଦେଇଥିଲେ ଓଡ଼ିଶୀ ଡ୍ୟାନ୍ସ ଏନ୍ ସବୁ ସବୁ କରୁଥିଲେ ଆଉ ତାପରେ ଲାଷ୍ଟ ଯୋଉଦିନ ପ୍ରାଇଜ୍ ଦିଆହେଉଥିଲା ସବୁ ପିଲାଙ୍କୁ ଆଉ।
ଓ ହୋ।
ହୁଁ। ଆଉ ବା ଆଉ ତାପରେ ଆମର ଗୋଟେ ଭଲ ଏଥର ଡାକି ହେଇଥିଲା ଆରଥର ତ ଡାକି ହେଇ ନଥିଲା ଏଇଥର ଡାକ ହେଇଥିଲା ଯୋଉମାନେ ଯେମିତି ଅନ୍ଧମାନେ ସେଇ ଯୋଉମାନଙ୍କ ଚକ୍ଷୁ ନାହିଁ ସେମାନେ ଯୋଉ ଗୀତ ଗାଉନ୍ତି ସେମାନଙ୍କୁ ଡକାହେଇଥିଲା ସେଟା ସନ୍ଧ୍ୟା ସନ୍ଧ୍ୟା ସଙ୍ଗୀତ ରଖାହେଇଥିଲା ଯେ ଅ ସେଇ ସଙ୍ଗୀତ ସନ୍ଧ୍ୟାରେ ବର୍ଷା ଟିକେ ହେଲା। କିନ୍ତୁ ଆମର କୋଠ ଘର ଉପରେ ଛାତ ପଡ଼ିଛି ତ ସେମାନେ ସେଇଠି କଲେ ଯୋଉଠି ସେ ପାଖରେ ଆମର ମନ୍ଦିର ଅଛି। ସେଠି ବସିକି ସମସ୍ତେ ସ୍ନେକ୍ ଦେଖିଲା ଆଉ।
ତମେ ଯାଇଥିଲ ନା ଯାଇନଥିଲ?
ହଁ ମୁଁ ବି ଯାଇଥିଲି ରୋଷେଇ ମାମା ଙ୍କ ସାଙ୍ଗେ କରିକି। ହଁ କହ?
ଆଉ କାଲି ଯାଇଥିଲ ନା ନାଇଁ ସତସଙ୍ଗ୍ ଯାଇଥିଲ ନା ଯାଇନଥିଲ?
ହଁ କାଲି ସତସଙ୍ଗ୍ ଯାଇଥିଲୁ। କାଲି ଆମର ଏଠି ଆମର କାଲି ପାଳି ଥିଲା। ସତସଙ୍ଗ୍ ପାଲି କାଲି ଆମର ଥିଲା କିନ୍ତୁ ଆମର ସେଠି ଜଣେ ଯିଏ ଆମର ଯିଏ ରାଜକ ତାଙ୍କ ତାଙ୍କର ମାଆଙ୍କର ଡେଥ୍ ହେଇଥିଲା ତ କାଲି ଚଉଦ ଦିନ ଯେ ସେ ବି ରାତିରେ ରହୁଥିଲେ ସତସଙ୍ଗ୍। ସେ କଲୁ ଆମର ଖାଲି ଟିକେ ଭୋଗ ଲଗେଇ ଦେଇକି କେନ୍ଦ୍ରରେ ସାଙ୍ଗ ସାଙ୍ଗ ତାଙ୍କ ଘରକୁ ଗଲ ତାର ଥିଲା ସତସଙ୍ଗ୍। ଆମ ସତସଙ୍ଗ୍ ତ ଆଉ ହେଲାନି ଖାଲିଏମିତି ଭୋଗ ଲଗେଇଦଲୁ। ତାଙ୍କ ଘରେ ହେଲା ସତସଙ୍ଗ୍ ଆଉ କାଲି ସେଠିକି ଯାଇଥିଲୁ ଆଉ। କାଲି ବି ବହୁତ୍ ବର୍ଷା ହେଇଛି ଏଠି। ନାଇଁ କେନ୍ଦ୍ର ନାଇଁ ତାଙ୍କ ଘରେ କଲେ ଆମର କେନ୍ଦ୍ରରେ କାଲି ପାଳି ଥିଲା।
କାଲି ହେଇପାରିଲାନି।
ନାଇଁ କାଲି ପାଳିଥିଲା ଯେ ସେଠି ତ ସମସ୍ତେ ତାଙ୍କ ଘରକୁ ଯିବେ ତ ସେଥିପାଇଁ ଆମେ କାଲିଟା ବନ୍ଦ କରିଦେଲୁ। କାଲି ଖାଲି ଭୋଗ ଲଗେଇଦେଲୁ ମିଠା ଛେନା ପୋଡ଼ ଏମିତି ଟିକେ ନେଇଯାଇଥିଲୁ। ସେଇଟା ଭୋଗ ଲାଗି ସାଙ୍ଗେ ସାଙ୍ଗେ ହେଠୁ ତାଙ୍କ ଘରକୁ ଗଲୁ ହେରି ଯାହା ଘରେ ସତସଙ୍ଗ୍
ଓ ହୋ।
ହୁଁ ତାଙ୍କ ମାଆ ଙ୍କର ଡେଥ୍ ହେଇଛି ତ ଚଉଦ ଦିନରେ ସତସଙ୍ଗ୍ ହଉଥିଲା ଆଉ।
ଆମର ବି ସେମିତି କାଲି ବର୍ଷା ହେଲା ଯେ ଆମେ ବି କାଲି ଯାଇଥାନ୍ତୁ ଯେ ସତସଙ୍ଗ୍ ସେମିତି ଯାଇପାରିଲୁନି ବାବା ବି କାଲି ଆସିଥିଲେ ଲେଟ୍ ରେ। ବର୍ଷା ହେଲା ଯାଇଥିଲେ ସିରିଏଲ ଦେଖି। ଆ ଲେଟ୍ ରେ ଆସିଲେ ଲେଟ୍ ରେ ଆସିଲାଠୁ ଆଉ ହେଇପାରିଲାନି ଆଉ।
ଓ ହୋ ହଁ କାଲି ବର୍ଷା ଟା ସବୁଆଡ଼େ ବୋଧେ ଅଧିକାଂଶ ହେଇଛି।
ହଁ ସବୁଆଡ଼େ ହେଇଛି ଯାଜପୁର ଆଡ଼େ ବି ହେଇଛି।
ହଁ ତାହେଲେ ବି ବହୁତ୍ ବର୍ଷା ହେଇଛି ପାଗଟା ବି ଭଲ ଥିଲା କିନ୍ତୁ କାଁଳିଆ ସକାଳୁ ରଖିଥିଲା।
ହଁ ହଁ।
ଆଉ କଣ ଗାଁ ରେ ସବୁ ପନିପରିବା ସବୁ କଣ ଲଗା ହେଲାଣି ଚାଷ ବାସ ଉପରେ।
ହଁ ବାଇଗଣ ତ କଣ ଚାଷ ହେଲାଣି ବାଇଗଣ କଣ ତଳା ପକା ହୋଇଥିଲା ମୋ ମାମା ଏକା କାଲି ଆଣିକି ଲଗେଇଛନ୍ତି।
ଓ ହୋ ବଡ଼ ବାରି ଅଛି କି ତମର?
ହଁ ଆମର ବହୁତ୍ ବଡ଼ ବାରି ଯେ ସେ ବଡ଼ ବାରିଟାରେ କଣ କିଛି ଏତେ ବି କିଛି କରିହେଉନି। ଆ ଷେଣ୍ଢ ତ ପସିକି ଖା ଯାହା ଅଧା ବାରି ଅଧା ବାଉଣ୍ଡେରୀ ବୁଲା ହେଇଛି ମାନେ ସବୁ ବାରି ବାଉଣ୍ଡରୀ ବୁଲା ହେଇଛି।
ହ
ଆଉ ସେଠୁ ଅଧା ଆଉ ଅଧାରେ ଅଲଗା ବାଉଣ୍ଡିରି ରେ ବୁଲେଇକି ହେରକ ଗୁଡା଼ରେ ହଳଦୀ ଯୋଉାରା କଞ୍ଚା ହଳଦୀ କୁହନ୍ତିନି ଦେଶୀ ହଳଦୀ।
ହୁଁ ହୁଁ ହୁଁ
ସି ହଳଦୀ ଲଗା ହୁଏ ଆଉ ଓଲୁଓ ଚାଷ କରାଯାଏ ସେ ବାରିଗୁୁରାରେ ଆଉ ସେଇଟା ଅଗ ଏପଟ ବାରିଗୋରାରେ ସବୁ ବାଇଗଣ ଫାଇଗଣ ଚାଷ କରନ୍ତି ଯେ
ହୁଁ।
ଆ ସେରା ଏ ତ କରୁନାହାନ୍ତି ଛାତ ଉପରେ ମାମା ଲଗେଇ ଦେଇେଇଛନ୍ତି ଯୋଉ ଖାଲି ଶାଗ ହେ ଏକା ବାରିରେ ଛାତ ଉପରେ ଲଗେଇ ଦେଇେଇଛନ୍ତି ବାଇଗଣ ଗଛ ହେ ଏକା ଆଉ।
ଓହୋ। ଶାଗ ବି ଲଗେଇଛି ନାଇଁ ହନୁ ତମର ଇଆଡେ ପଠେଇବା ମାଙ୍କଡ ହନ ଏସୁ ଯାଉନାହାନ୍ତି ସିଆଡେ?
ନା ଆମଡେ ମାଙ୍କଡ ହନୁ ନାହାନ୍ତି ସେଣ୍ଢ ଗାଈ ପ୍ରବଳ।
ଓହୋ ଆମର ପଟେ ଗାଈ ଅଛନ୍ତି ସେଣ୍ଡର ବି ମାଙ୍କଡ ଅଛନ୍ତି।
ନା ମାଙ୍କଡା ଆମର ସେଇଆଡେ ମଝିରେ ମଝିରେ ଆସୁଛନ୍ତି ନା ସେପଟା କପିଳାସ ଲାଇନ ନା।
ହୁଁ ହୁଁ।
ସେପଟେ ଅଧିକ ମାଙ୍କଡ଼ ବୁଲୁଥିବେ।
ହଁ ଆମର ବି ଏପଟେ ମାଙ୍କଡ ଗୁଡାକ ପୁରା ଘରକୁ ବି ଆସନ୍ତିୁ ଭରେ ଏବେ ଯେହେତୁ ଟିକେ କଣ ଆମ୍ବ ଫାମ୍ବ ହଉଛି। ଫଳମଳ ଟିକେ ହଉଛି ଜଙ୍ଗଲରେ ତ ଆସୁନାହାନ୍ତି। ନହେଲେ ଯେତେବେଳେ ନ ହୁଏ ଗାଁ କୁ ଆସିକି କଖାରୁ ଯଦି ବାହାରିକି ଯାହାବି ଫଳ। ପନିପରିବା ରଖାହୋଇଥିବ ସେମାନେ ଆସିିକ ଦିପପହର ଟାଇମ୍ ଆସିକି ନେଇଯାଆନ୍ତି।
ଓହୋ।
ଆମର ଗୋଟେ ବାରି ଗୋଟେ ପିଜୁଳି ଗଛ ନା ସେଟା ବାର ମାସ ପିଜୁଳିଟା ସେ ଯେତେ ହଉଛି ପିଜୁଳି। ସବୁବେଳେ ଆସିକି ତ ଖାଉଛନ୍ତି ବସିକି ଝୁଣି ପକାନ୍ତି ଖାଇଦଉନ୍ତି।
ଆଉ ନାଲି ପିଜୁଳି ନା ଧଳା ପିଜୁଳି?
ହଁ ଆଡା ଲାଲ ନାହିଁ ଥା ଆଡାଉ।
ଓହୋ। ନାଇଁ ଆମର ନାଲି ପିଜୁଳି ଗଛ ଥିଲା ଯେ ବହୁତ ବଡ ବଡ ପିଜୁଳି ହୁଏ ଯେମିତି ଦୋକାନରେ ବିକିରି ହୁଏନି ସତୁରି ଅଶି ନ ବଡ ପିଜୁଳି।
ହଁ।
ସେଇଟା ଆମର କେତେ ବର୍ଷର ଗଛ ପିଜୁଳି ଗଛଟା ଯେ ସେଇଟା ଗଲା ଏଇ ଯୋଉ ମଝିରେ ଗୋଟେ ବାତ୍ୟା ହେଲା ଏଇଟା ଉପୁରୀ ଗଲା।
ହୁଁ।
ତାକୁ ବାବା ହାଣିଦେଲେ ତା ମୂଳରୁ ଆଉ ଗୋଟେ ଗଛଟେ ବାହାରିଛି ସେ ଗଛଟାରେ ଛୋଟ ଛୋଟିଆ ଛୋଟିଆ ତିନିଟା ପିଜୁଳି ହେଇଥିଲା ଫାଷ୍ଟ୍ ପିଜୁଳିଟା ଠାକୁରଙ୍କ ପାଖରେ ଭୋଗ ଲଗେଇ ଦେଲେ ମାମା।
ହୁଁ।
ଆଉ ଦି ଟା ପିଜୁଳି ଆମେ ଖାଇଦେଲୁ।
ଓହୋ।
ଆଉ ରୋଷେଇ ବସେଇଲେଣି ମାମା କଣ କହିଲୁ ରୋଷେଇ ବସେଇଲେଣି ମାମା।
ନାଇଁ ନାଇ ମାମା ଏବେ ପୂଜା କରୁଚନ୍ତି ମୁଁ ସବୁବେଳେ ଗାଧୋଇକି ଆସି ପୂଜା କରିଦିଏ ଯେ ଆଜି ଦେହଟା ଭଲ ଲାଗିଲାନି ପୂଜା କରିନି ମାମା ଆଜି କରୁଚନ୍ତି।
ଓହୋ। ଆମର କାହିଁ ଏପଟେ କିଛି ଏମିତି ଚାଷ ବାସ ଆମର ତ କରନହିଁ ମାଙ୍କଡ ଯୁଗ ଆଉ କିଏ ଜଗିବ ବସି। ଟାଇ ବସିି ମାଙ୍କଡକୁ ଦିପହର ଟାଇମ୍ ରେ ଦ୍ବିପହର ଟାଇମରେ ହିଁ ଆସୁଚନ୍ତି ମାଙ୍କଡଗୁଡା ସେମିତି ଯୋଉମାନଙ୍କର ବଡ ବଡ ବଗିଚା ଅଛି। ସେମାନେ ହଁ କଣଟି ଚାଷ କରୁଚନ୍ତି ଦେଖୁଛନ୍ତି ଆମେ ତ ଆମର ସମସ୍ତେ ବାହାରେ ରୁହନ୍ତି। ଖାଲି ମାମାକୁ ମୁଁ ଯାହା ଘରେ ରହୁଚୁ ଏବେ। ହଁ ତ ଏମିତି ବାରିରେ ଆମର ଖାଲି ଯାହା ପିଜୁଳି ଗଛ ଲାଗିଛି ଶାଗ ଫାଗ ଏଗୁରା କିଛି କେମିତି ଲଗେଇନୁ ଏତେ ମୋ ବୋବା ମାମା ଯିଏ ସେମାନେ ସବୁ ଲଗେଇଛନ୍ତି ଗଛ। ସେ ସବୁ ପିଜୁଳି ଗଛ ହେକା ଆଁ ଆଉ ଶାଗ ଏମିତି ସବୁ ଲଗେଇଚନ୍ତି ଆଉ।
ଓହୋ।
ଆଉ ଏଇଆ କପେ ମାଙ୍କଡ ଜଗିବା ଅପେକ୍ଷା ଶହେ ଟଙ୍କାର ପରିବା ଆଣିଲେ ଖାଇପାରିବନି।
ହଁ ମାଙ୍କଡ ଗୁଡାକ ତ ଖାଇକି ଲସ୍ କରୁଚନ୍ତି କେତେ ଟାଇମ୍ ତାଙ୍କୁ ଜଗିବ ଏମତି।
ସେଇଆ ପା ଶହେ ଟଙ୍କାର ପରିବା ଆଣିଲ ମାସଟା ଯାକ ଖାଇ ଯୋଉ ଖାଇଲ ଗୋଟେ ସପ୍ତାହ ଯା। ପୁଣି ଆଉ ଆଣିକି ଖାଇଲ।
ହଁ ହଉ ତୁ ଯା କଣ କରିବୁ ଆଉ ମୁଁ ରଖୁଛି ହେଲା।
ହଉ ହଉ।